ହାଲୋ।
ହ୍ୟାଲୋ।
ହଁ କଣ କରୁଥିଲ?
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ମୁଁ ମୁଁ ଏଇଠି ଖାଇକି ଆସି ବସିଛି ଆଉ ତମେ କଣ କରୁଛ?
ମୁଁ ବି ସେଇ ଖାଇକି ଆସି ବସିଛି।
ଓହୋ ଲଞ୍ଚ ରେ କଣ କଲ।
ଭାତ ଡାଲମା ଭଜା ଆପଣ
ହୁଁ ଆ ମୁଁ ଆଜି ଭାତ ମାଛ ତରକାରୀ ଆଉ ସେ ଯୋଉ ମଞ୍ଜି ବେସନଦିଆ ଭଜା ଆଉ ପାମ୍ପଡ଼ ବାସ୍।
ଏତେ ସୁନ୍ଦର ଖାଦ୍ୟ।
ହ ହଁ ତମେ କଣ ନନଭେଜ ଖାଅନି।
ନା ନା ନା ମୁଁ ଆମିଷ ଖାଏନି ମୁଁ ଚାରି ବର୍ଷ ହେଲା ନିରାମିଷ ଖାଦ୍ୟ ଖାଉଛି,
ଆଚଛା ଆଚ୍ଛା ନାଇଁ ମୁଁ ମଝିରେ ଛାଡି ଦେଇେଇଥିଲି ଏବେ ଏ ସପ୍ତାହେ ଦି ସପ୍ତାହ ହେଲାଣି ଖାଉଛି ଆଉ
କିଛି କାରଣବଶୁତଃ ଛାଡିଥିଲି ଏମିତି ହିଁ ଛାଡି ଦେଇଥିଲି।
ନାଇଁ ମୁଁ ଛାଡିଥିଲି ଆଚୁଲି କଣ ପାଇଁ ନା ଏଇ ମୁଁ ଟିକେ ବହୁତ ପେଟ ମାନଙ୍କୁ ଭଲ ପାଇଁ ମତେ ଟିକେ ବହୁତ ଭଲ ଲାଗନ୍ତି ତ ଏମିତି ଯୋଉ ଦେଖିଲି ମାନେ ଗୋଟେ ଜନ୍ତୁକୁ ମାରିକି ଆମେ ଖାଇ ଦଉଛେ, ତ ଛାଡି ଦେଇଥିଲି ତାପରେ ମୋର ଦେହ ବି ଖରାପ ହେଇଗଲା କ୍ୟାଲସିୟମ ପାଇଁ ଆଉ ପ୍ରୋଟିନ ପାଇଁ ଡକ୍ଟର କହିଲେ କି ଆଉ ତମେ ଆଗରୁ ଖାଉଥିଲ ତ ମଝିରେ ଛାଡିଦେ ଯେତେବୋଇଁ ଏମିତି ହଉଛି ତମେ ଖାଉ ନହେଲେ ସପ୍ଲିମେଣ୍ଟ ବହୁତ ଖାଇବାକୁ ପଡିବ ତ ମୁଁ ସେଥିପାଇଁ ଏବେ ଖାଉଛି,
ମୁ ଯେତେବେଳେ ଛାଡିଥିଲି ମୋର ଦେହ ଟିକେ ଟିକେ ଖରାପ ହେଇ ଯାଇଥିଲା କିନ୍ତୁ ଏବେ ମୋର ଅଭ୍ୟାସ ହେଇଗଲାଣି,
ମୋର ମାଛ ଟ ଖରାପ ହେଇଥିଲା ତାପରେ ଏମତି ଧୀରେ ଧୀରେ ଅଭ୍ୟାସ ହେଇଗଲା ସେଟା ଏବେ ବହୁତ ଖରାପ ହେଇଗଲା
ମୁ ଛାଡିଦେଲାଣି ବୋଲି ଏବେ ଆମିଷ ଦେଖ ଟୁ ମୋ ଦେହ ବା ବାନ୍ତି ଲାଗେ ବେଳେବେେଳେ
ଆ୍ଛା ଆ୍ଛା ତମ ଫ୍ୟାମିଲିରେ କେହି ଖାଆନ୍ତିେ ନା ତମ ଫ୍ୟାମିଲିରେ ବି କେହି ଖାଆନ୍ତିନି
ଉଁ ଆମର ବଡ ପରିବାର ସେଥି ଭିତରୁ ମୁଁ ମୋ ଦିଦି ଛାଡି ଦେଇଥିଲେ ସେ ଏବେ ଖାଇଲେଣି ତାଙ୍କର ବି ଦେହ ଖରାପ ହେଲା ମୁଁ ଉ ମା ଖାଆନ୍ତିନି ମୁଁ ବଡ ମା ବି ଖାଆନ୍ତିନି ମୁଁ, ବାବା ବି, କମ୍ ଖାଆନ୍ତି,
ଆଚ୍ଛା ଆଚଛା
ଆପଣଙ୍କର?
ନାଇଁ ଆମ ଫ୍ୟାମିଲିରେ ସମସ୍ତେ ଖାଆନ୍ତି ଆମର ବଡ ପରିବାର ନୁହଁ ଆମର ଛୋଟ ପରିବାର ସେ ବଡ ପରର ସେ ଗୋଟେ ବଡା ପଞ୍ଜାବରେ ରୁହନ୍ତି ଗୋଟେ ଗାଁ ରେ ରୁହନ୍ତି ଆଉ ଆମେ ଏଠି ରହୁ ଆମେ ଚାରିଜଣ ମୁଁ ଏକାଛାଡିଥିଲଥିଲେ ସମସ୍ତେ ଖାଉ ଲେ ଏବେ ଆମେ ସମସ୍ତେ ଖାଉଛୁ ଆଉ
ହଁ ଏ ଦେହର ଯତ୍ନ, ସପନ ତ ନବାକୁ ପଡିବ
ହୁଁ ତାପରେ ସପ୍ଲିମେଣ୍ଟ ଗୁଡା ଖାଇଲେ ସେ ଚୁଟି ଉପୁଡିବ ଆଉ ସ୍କିନ୍ ବି ଭଲ ରହିବନି ତ ସେଥିପାଇଁ ବାଧ୍ୟ ହେଇ ଖାଇବା କଥା
ଆଜିିକାଲି ଯୁଗ ହେଲାଣି ସବୁଥିରେ ମିଶାମିଶି ପରିବା ଯେତେ ଖାଇଲେ ବି
ହଁ ପରିବାରୁ ବି ତ ଦଉଛନ୍ତି ସେ ଜିନିଷ ଗୁଡା ସାର ସବୁ
ହୁଁ ଆଉ କଣ ହିଁ କରିବ ଗୋ ଟେ ଲୋକ ମଣିଷ। ବଞ୍ଚିବାକୁ ତ ପଡିବ ଖାଇକି। ବ
ହଁ। ଆଉ ତମ ତମ ଘର କୋଉଠି?
ଆମ ଘର କଟକ ଆପଣଙ୍କର?
ମାନେ ଭୁବନେଶ୍ୱର।
ଆପଣଙ୍କର ପ୍ରକୃତ ଘର ଭୁବନେଶ୍ଵର? ଆପଣ ରହୁଛନ୍ତି ଆସିକି ନା?
ତୁ ରହୁଛୁ ମାନେ ହେଇଗଲାଣି କୋଡିଏ ପଚିଶ ବର୍ଷ ରହୁଛୁ ଭୁବନେଶ୍ଵରରେ ଗାଁ ହଉଛି ଜଗତସିଂହପୁର
ଆମ ଗାଁ ବି କଟକ ରେ କିନ୍ତୁ ମୁଁ ଏବେ ଅଛି ବକ୍ସି ବଜାର ଆଡ଼େ ଆମ ଘର ବହୁତ ଭିତରେ କଟକର।
ଆଚ୍ଛା ଆଚ୍ଛା। ତମେ ଟାଉନରେ ଆସିକି ରହୁଥିବ ପଢାପଢି ପାଇଁ ଆଉ।
ଆଜ୍ଞା ଆପଣ ଆପଣ କଣ ପଢୁଛନ୍ତି ଏବେ?
ଅ ମୁଁ ଏବେ ବଢୁଛି ମୁଁ ଅ ପ୍ଲସ ଥ୍ରୀ ଡ୍ରପ କରିକି ମୁ ଯୁ ନିଟ୍ ପାଇଁ ପ୍ରିପାର ହଉଥିଲି ଡିଫେନ୍ସ ଜଏନ କରିବି।
ଆଚ୍ଛା ଆଛା। ଭଲ ଭଲ। ଆପଣଙ୍କର ଲ କ୍ଷ କଣ?
ବାସ୍ ଯୋଉ ବି ଫିଲ୍ଡରେ ମୋର ଇଣ୍ଟରେଷ୍ଟ ଅଛି ସେଇ ଫିଲ୍ଡରେ ସକ୍ସେସ୍ ହେବା
ଆଚ୍ଛା। ଭଲ କଥା ସମସ୍ତଙ୍କର ଜୀବନରେ ଗୋଟେ ଲକ୍ ଲକ୍ଷ୍ୟ ରହିବା କଥା।
ହଁ ବିନା ଲକ୍ଷ୍ୟରେ ମତେ ନିଟ ପାଇଁ ତ ପ୍ରିପୋର ହବାର ନଥିଲା ଘର ଲୋକ କହିଲେ ଆଉ ଗୋଟେ ଝିଅ ଆମ ଫ୍ୟାମିଲି ରେ ଅଲରେଡି ଦିଟା ଡକ୍ଟର ଅଛନ୍ତି ତ ସେମାନେ କମ୍ପିଟ୍ କଲେ ମୋ ସହିତ କି ହଁ ମାନେ ଗୋଟେ ଏମତି ଫ୍ୟାମିଲି ଫ୍ୟାମିଲି ଭିତରେ ହୁଏନି।
ଆଜ୍ଞା ଆଜ୍ଞା ମୁଁ ବୁଝୁଛି।
ତ ବାପା ବି କହିଲେ ତୁ ବି ପଢ଼? ଦି ବର୍ଷ ୱେଷ୍ଟ ହେଇଗଲା ମୋର ସେଠି ହଁ ହଁ ହେଁ ଦି ବର୍ଷ ୱଷ୍ଟ ହେଇଗଲା ସେଠି ମୋର କିନ୍ତୁ ଟୋଟାଲ ଇଚଛା ନଥିଲା ନିଟ୍ ପାଇଁ କାହିଁକିନା? ହଁ ଯଦି ନେଟ୍ ବି ପାଇଗଲି ତାପରେ ଯୋଉ ଚଉଦ ବର୍ଷ ପଢିବା ଟା। ମାନେ ଅ ଛଅ ବର୍ଷ ଏମ୍ ବ ଏମ୍ ବି ଏସ ତାପରେ ଏମବିଏ ତାପରେ ପିଜି ଗୁଡା ସବୁ ତ ମୁଁ ବି ମାନେ ମତେ ଏମିତିକା ଲାଇଫ୍ ଦରକାର ନାହିଁ ହେଁ ହେଁ। ମାନେ ଏତେ ସାରା ଷ୍ଟ୍ରେସ୍ ଗୋଟେ ଡକ୍ଟର ତ ବହୁତ୍ ଷ୍ଟ୍ରେସ ବହୁତ ରେପନସିବିଲିଟି ତ ମତେ ସେମିତିକିଆ ଲାଇଫ ଦରକାର ନାହିଁ ମତେ ଗୋଟେ ହଁ ମାନେ ମୁଁ ଆଜି ଚାହିଁଲେ ଆଜି କୁଆଡ଼େ ବୁଲିବା ଯାଇପାରୁଥିବି ସପୋଜ୍ ମୁଁ ୱାର୍କ ଫ୍ରମ ହୋମ ବି କରିପାରୁଥିବି ମତେ ଫାଷ୍ଟ୍ ଗୋଟ ଇଞ୍ଜିନିୟର ହବାର ଥିଲା।
ଆଛା।
ହଁ ବାପା କହିଲେ ଟ୍ରାଏ କରିଦେ କାହିଁକିନା ମୋର ବାୟୋଲୋଜି ବହୁତ ଭଲ ହଉଥିଲା ନାଇଣ୍ଟି ଏଇଟ୍ ଥିଲା ଆଉ କେମେଷ୍ଟ୍ରି ବି ଭଲ ହଉଥିଲା ବାପା କହିଲେ ଫିଜିକ୍ସ ଟା ମୋର ଏତେ ଭଲ ହୁଏନି ବାକି ଠିକ୍ ଠାକ୍ ହୁଏ ସେଭେନଟି ଫାଇଭି ଥିଲା। ତ ବାପା କହିଲେ ଦେଖେ ଟ୍ରାଏ କରିଦେ କାଳେ ହେଇଯିବ। ତ ଟ୍ରାଏ କରିଦେଲେ ହେଲାନି ହେଲାନ କଣ ଏଇ ବର୍ଷ ଭାବିଲି ହେଇିବ ବାକି ପେପର୍ ଲିକ୍ ହେଇଗଲା।
ହୁଁ ବୁଝୁଛି
ଷ୍ଟ୍ରେଟ ହେଇକି ହଁ ଫାଷ୍ଟ୍ ଷ୍ଟ୍ରେଟ ହେଇକି ମୁ ଫାଇନାଲି ବିଟେକ୍ ଆଡମିଶନ୍ ନେଲି।
ଇଂରାଜୀସ୍ ଶବ୍ଦ
ଉଁ
ଟିକେ କମ୍
କଣ?
ଇଂରାଜୀ ଶବ୍ଦର ପ୍ରୟୋଗ ଟିକେ କମ୍
ହଁ ହଁ ହୁଁ।
ଆମର ବି ବଡ ପରିବାର ତ ସବୁବେଳେ ପରିବାରରେ ଚାଲିଥାଏ କି ତୁ ତାଠୁ ଅଧିକ ରଖିବୁ ତୁ ତା ଠୁ ଭଲକୁ ଯିବୁ କିନ୍ତୁ ଏ ସବୁ ଭିତରେ ପରିବାର ଲୋକ ଆମ ଖୁସି କଥା ଭୁଲି ଯାଆନ୍ତି।
ହଁ ମୋର ତ ସେଇ ଦି ବର୍ଷ ଗଲା ତାଙ୍କ ଖୁସି ପାଇଁ ମୁଁ ଦି ବର୍ଷ ନଷ୍ଟ କରିଦେଲି ଆଉ ନା ଭାଇ ଯିଏ ତମେ ଯାହା ହଉଚ ହୁଅ ମତେ ଯାହା ଇଚ୍ଛା ମୁଁ ସେଇଆ ହିଁ ପଢିବି ମୋ ବାବା କହୁଥିଲ ହଉ ଏ ବର୍ଷ ଯଦି ନହେଲା ଆଉ ଲାଷ୍ଟ୍ ବର୍ଷ ମାନେ ଇଏ କରିଦେ କାଇଁ ନା ମୁଁ ବିଏସି ବି ଜଏନ କରିଥିଲି ମୁଁ ବିଏସି ବି ଆଡମିଶନ୍ କରିଥିଲି ସେଠି ଡ୍ରପ ନେଇଗଲି ପଢାରେ ଟିକେ ଅସୁବିଧା ହେଲା। କଲେଜ ଯିବା ମାନେ ସେଠି ସେଭେନଟି ଫାଇଭ ଅ ପସେଣ୍ଟର ଇଏ ଦରକାର ଆ
ହୁଁ କିଏ ଆପଣ ଆସୁଚନ୍ତି କଲେଜ
ହଁ ସେଠି ଅସୁବିଧା ହେଲା ବୋଲି ମୁଁ ଛାଡିଦେଲି। ଏଇଆ ହଉଚି କଥା ଆଉ ହୁଁ ତମେ କଣ ହଁ ତମେ କଣ ପଢୁଚ?
ମୁଁ ମୋର ଦ୍ଵାଦଶ ଶ୍ରେଣୀକୁ ଆସିଲି।
ଆଚ୍ଛା ଆଚ୍ଛା ଏତେ ବି ଇଂଲିଶ ହଉନି ଏତେ ବି ଓଡ଼ିଆ ଆଚ୍ଛା ଆଚ୍ଛା ଟୁୱେଲ୍ଥ ନା ତମର କଣ ଇଚ୍ଛା ଅଛି ହବ୍ ବଡ଼ ହେଇକି ହବାକୁ?
ମୋର ସେମିତି କିଛି ଇଚ୍ଛା ନାହିଁ ମତେ ବାସ ପଇସା କମେଇବାର ଅଛି।
ହଁ ସେମଟୁୟୁ ମତ୍
ମୁଁ ଏବେ ମନୋବିଜ୍ଞାନ ପଢ଼ିବାରେ ଟିକେ ମୋର ଇଚ୍ଛା ଅଛି ଏବେ ତ ମନୋବିଜ୍ଞାନ ଆଜ୍ଞା ଆଜ୍ଞା। ଆଜିିକାଲି ଆ ମନୋବିଜ୍ଞାନକୁ ବି ମହତ୍ୱ ଦିଆଯାଉଚି ତ
ହୁଁ ହୁଁ କିଛି ନାଇଁ ସବୁ ଉଁ ସବୁ ଇଏରେ ଭଲ କଲେ ସବୁ ଫିଲ୍ଡରେ ହିଁ ପଇସା ଅଛି ତମେ ଯୋଉଥିରେ ହିଁ ଭଲ କରିପାରିବ
ତମେ ତମର ଯେତେ ଦବ ଭଲସେରେ ସେତେ ଭଲ କରିପାରିବ
ହୁଁ ଆଚ୍ଛା ଏୟା ଛି କଥା ତାହେଲେ ତମ ହଁ
ତମେ କୋଉ କି ପଢୁଛ?
ମୁଁ ମୁଁ ତ ଏଇ ଯୋଉ କମଳା ନେହୁରୁ ଜାଣିଚ ରମା ଦେବୀ
ଆଜ୍ଞା। ଆଜ୍ଞା।
ହଁ ତାର ଗୋଟେ ବ୍ରାଞ୍ଚ କଲେଜରେ ସେଇଠି ମୁଁ ଆଡମିସନ ନେଇଥିଲି ଡ୍ରପ୍ କରିଥିଲି ଏବେ ଇଞ୍ଜିନିୟରିକ୍ ଆଡମିସନ କରିବି ଏଠି ଭାବୁଛି ସେଞ୍ଚୁରିଆନ୍ ରେ କରିବି ନହେଲେ ମୋର ଗୋଟେ ଦାଦା ଗୋଟେ ଅଛନ୍ତି କଲେଜରେ ଡାଇରେ ଟର ସେ କୋଉଚନ୍ତି ସେଠି କରିବାକୁ ଦେଖାଯାଉ କୋଉଟା ଫିକ୍ସ ହୋଉଚି।
ଆଚ୍ଛା ଭଲ କଥା।
ହୁଁ।
ଚିହ୍ନା ଜଣାଥିଲେ ଟିକେ ଡର ରୁହେ କି ପାଠ ପଢିବୁ ମନ ଦେଇକିନା।
ହଁ ମୁଁ ଯୋଉଠି ମୋର ପ୍ଲସ୍ ଟୁ ବି କରିଥିଲି ସେଠି ବି ମୋର ଚିହ୍ନା ପ ରିଲେଟିଭ୍ ଥିଲେ ସେଠି ମୋ ନିଜ ଦାଦା ଥିଲେ ସେଠିକାର କ୍ଲର୍କ। ଏ ରେସିଡେନ୍ସିଆଲ୍ ଥିଲା ନାଁ ହଁ।
ଯୋଉ ରେଭେନ୍ସାରେ ପଢୁଛି ସେଇ ଠିବି ମୋର ଭଉଣୀ ଆଉ ମୋର ଘର ଲୋକଙ୍କର ବୋହୁ ଚିହ୍ନା ଅ ଛନ୍ତିି ମତେ ପୁରା ସାବଧାନ୍ ର ସହିତ ର ଆଜ୍ଞା।
ଓ ସେଠି ମୋର ଗୋଟେ ସାଙ୍ଗ କରୁଚି ଆଇ ଟି ଏମ୍ ହଁ ଆଇ ଟି ଏମ୍ କରୁଚି ସେଠି ହଷ୍ଟେଲରେ ରହିକି।
ମୁଁ ବୋହୁତ ଭଲ। ବଡ଼ ହେଇଥିବେ ଆମର ଅଲଗା ହି ପିଜ୍ ଇଇସ୍କୁଲ ଆଉ
ହଁ ଶୁଣ ଟାଇମ ହେଇଗଲାଣି ତମ ସହିତ କଥା ହେଇ ବୋହୁତ ଭଲ ଲାଗିଲା ଥାଙ୍କ ୟୁ।
ହୁଁ ଧନ୍ୟବାଦ ଧନ୍ୟବାଦ। ମତେ ବି ବୋହୁତ ଭଲ ଲାଗିଲା।